ହାଲୋ।
ହାଲୋ ହୁଁ।
ଭାଇ ଜ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଭାଇ କେମିତି ଅଛନ୍ତି?
ଭଲ ଅଛି। ଆପଣ?
ଭଲ ଅଛି।
ହୁଁ କୁହନ୍ତୁ। ଆଜ୍ଞା ଆଜ୍ଞା ଆଜ୍ଞା?
ଆପଣଙ୍କ ଦେହ ସୁସ୍ଥ ଅଛି?
ଆଜ୍ଞା ଆଜ୍ଞା
ଭାଇ ଆଉ କଣ କରୁଚନ୍ତି ଏବେ?
ଆଉ କୁହନ୍ତୁ? ଭାଇ ବଇଚି ଆଉ।
ଆ ଧାନ ଚାଷ ବିଷୟରେ କିଛି ଜାଣିଚନ୍ତି? ଯେପରି ଗହମ ଧାନ ମୁଗ ଚାଷ ବିଷୟରେ କିଛି ଜାଣିଚନ୍ତି?
ନାଇଁ ଆଜ୍ଞା ଆମେ ଜାଣିନୁ ଆପଣ କୁହନ୍ତୁ?
ଅ ପ୍ରଥମେ ଧାନ ପାଣିରେ ବତୁରା ହୁଏ।
ଆଜ୍ଞା।
ତାପରେ କିଛି ଘଣ୍ଟାକି କିଛି ଦିନ ପରେ ସେଛଣା ହେଇକି କିଛି ଅଖା ଅଖା ଅଖା ଦ୍ଵାର ଯେମିତି ଧାନ ଗମମ ମିଳେ ଡିଲର ମାନଙ୍କ ସ ଲୋକମାନଙ୍କୁ ମିଳେ ସେଇ ଅଖାରେ ତଳେ ପକା ହେଇକି ପାଣି ଗ ପକାହେଇକି ତାଉପରେ ଗଜା ହୁଏ।
ନେଇ
ବିଲ ସୁଲ କରିକି ହଣା କୁଟା କରିକି ତାକୁ ପାଣି ମଡ଼େଇ ତାକୁ ସାଇଜି ସୁଝାକରିକି ବେସି ସମୟ ତାଉପରେ ଧାନ ଛିଞ୍ଚା ଯାଏ
ହୁଁ ହୁଁ। ହୁଁ।
ତାପରେ ବନ୍ଦାଯାଏ ତାପରେ
ତାହେଲେ ଏମିତିଆ।
ହାଲୋ।
ହୁଁ।
ତାପରେ ଧାନ ଚାଷ
ତ ତଳେ ବଢି ସାରିକି ତାପରେ ଲୋକମାନଙ୍କ ସାହାଯ୍ୟରେକି କରୁଥିବେ ତୋ ତାହେଲେ ତାକୁ ପାଇଁ ନିଜ ତଳିଯୋଉଦିନ ରୁଅନ୍ତି ଆଉ କିଛି ବର୍ଷା ହେଲେ ତ ଜମିରେ କିଆରିରେ ପାଣି ହେଲେ ତାପରେ ଧାନ ରୁଆ ହୁଏ
ହୁଁ।
ତ ତାପରେ ଧାନ ଗ ଗଜା
ଗଜା ହୁଏ ଗଜା ହ
ହୁଁ।
ଧାନ କ ଧାନ ବାହାରେ ଗଛ ଏଇରୁ ପାଖୁଡ଼ା ହେଇକି।
କି ନିଜ ହାତ ଦାରରେ କଟା ଦେଇକି ଧାନ ବଳ ଶିଳ ରେ ବାଢିଆ ହେଇକି
ହୁଁ।
ମେସିନ ସାହାଯ୍ୟ ରେ
ହୁଁ ହୁଁ।
ଆଗରୁ ଶିଳରେ ବାଡିଆ ହେଇକି ତ ଲୋକମାନେ ଝାଳ ନାଳ ହେଇକି
ହୁ। ହୁଁ ହୁଁ। କୁହନ୍ତୁ।
ଏଇ ଭଳି ଭାବରେ ଧାନ ଅମଳ ହୁଏ।
ଆଜ୍ଞା।
ଆଉ ଗହମ ଚାଷ ବିଷୟରେ କିଛି ଜାଣିଛନ୍ତି?
ଆଜ୍ଞା ଜାଣିବି ଆପଣ କୁହନ୍ତୁ।
ହଁ କିଛି କହିିପାରିବିନି କି ତୁ ଯେତିକି ସାଧାରଣତ ମାନେ ଉତ୍ତର ଓଡିଶା କି ଦକ୍ଷିଣ
ହଁ ହଁ
ସେମାନେ ସାଧାରଣତଃ ଏପଟେ କାମ କରିସାରିକି ଆମ ଉପକୂଳ ଜିଲ ଜିଲ୍ଲାର କିଛି ସ୍ଥାନରେ ଧାନ ଦେଇକି ସରଲା। ସେପଟେ ଯାଇକି କାର୍ଯ୍ୟ ନିଷଣ ଔଷଧ କରିବାପାରିବ ବୋଲି ପଇସା ପର ଉକ୍ତି ଉନ୍ନତି ପାଇଁ ସେ କାମ କରିଥାନ୍ତି। କିଏ? ହ୍ୟାଲୋ ହ୍ୟାଲୋ ତ ଆଉ କିଛି କୁହନ୍ତୁ ଆପଣ।
ଆପଣ ଆଉ କିଛି ଚି କଣ ଖାଇଛନ୍ତି ହୁଁ
କିଛି ରୁଟି ଏବଂ ସନ୍ତୁଳା ଖାଇକି ଆସିଛି ତ ଏଠି ଦାଣ୍ଡରେ ବୁଲୁଚି।
ଆଜ୍ଞା।
ଆପଣ କଣ ଖାଇଛନ୍ତି?
ମୁଁ ରୁଟି ଚିକେନ।
ହଁ ଠିକ ଅଛି ତ ଆପଣ କେମିତି ଲାଗୁଛି ଚିକେନ୍ ଖାଇକି ଚିକେନ ଆମକୁ ଆପଣ ଆମୀ ଆପଣ ଆମିଷ ପ୍ରେମୀ ଆପଣ।
ମୋକୁ ଭଲ ଲାଗେ ଆଉ।
ଆପଣ କିଛି ଆପଣଙ୍କ ତରଫରୁ କୁହନ୍ତୁ।
ଆଁ ରୋଷେଇ କଣ ଶିଖିଛନ୍ତି?
ରୋଷେଇ କିଛି ନାହିଁ। ଆ ସ୍କୁଲ ରେ ମ୍ୟାଗି ଇପି ତ ଏମିତି କିଛି
ହଁ।
ହଁ ଏମିତି ସାଙ୍ଗ ମାନଙ୍କ ସାଙ୍ଗରେ ଭୋଜିରେ ଗଲା ବେଳେ ସାଙ୍ଗ ମାନେ ଆମେ ମିଷ୍ ଶିକି ମାଂସ ତରକାରୀ କରିଦଉ। ହ ମାନେ ସମସ୍ତେ ମିଶିକି ରୋଷେଇ କଲୁ ତ ଏବେ ବି ଆମେ ଯାଇଥିଲୁ ବୁଲିବା ପାଇଁ ରଜରେ ଏ ପୁରୀ ସେଠି ବୁଲିଲୁ ଗୋରଖନାଥ ବୁଲିଲୁ। ରାଞ୍ଚଡି ଗଲୁ ସେଠିକି ବୋଜି କଲୁ ସାଙ୍ଗ ମାନଙ୍କ ସହ
ହଁ।
ଓ ଭାଇ ଆପଣ ଯାଇଥିଲେ ରଜରେ ବୁଲିବା ପାଇଁ ତୀର୍ଥ ସ୍ଥାନକୁ?
ହଁ ହଁ।
କୋଉ କୋଉ ଜାଗା ଯାଇଥିଲେ ଟିକେ କହିପାରିବେ?
ହୁଁ। ଯାଇଥିଲି ପୁରୀ ହୁଁ ହୁଁ ହୁଁ ଯାଇଛି। ଯେ ଯେ
ହୁଁ ତ ଆଉ କିଛି କୁହନ୍ତୁ?
ଆପଣ କୋଉ ଜାଗା ଯାଇଛନ୍ତି?
ମୁଁ ବି ଯାଇଛି ପୁରୀ। କୋଣାର୍କ ରା
ହଁ।
ତ ଆପଣଙ୍କ କଣ ଅନୁଭୂତି ରହିଛି ପୁରୀ ଯାଇକି?
କିଛି ନାହିଁ।
ଆପଣ ଠାକୁରଙ୍କୁ ବହୁତ ଭଲ ପାଆନ୍ତି ବୋଧେ ତ ସେଥିପାଇଁ। ଜଗାର ଡୋରି ଲାଗି ଆପଣ ଯାଉ ଦେଖା କରିବା ପାଇଁ।
ହଁ ହଁ।
ଆପଣଙ୍କୁ ଗାଡି ଚଲେଇବା ପାଇଁ ଭଲ ଲାଗେ ନା?
ହଁ ହଁ ଭଲସ ଆଛା ଆପଣ ଗାଡି ଚଲା ଶିଖିଛନ୍ତି?
ହଁ ହଁ ଗାଡି ତ ଏବେ ସମସ୍ତେ ଛୋଟ ବୁଡା ଯାଏଁ ସମସ୍ତେ ଚଲେଇଲେ ଷଷ୍ଠ ସେ କରୁଥିବା ବି ପିଲା ବି ଚଲେଇ ନାହିଁ ଗାଡି।
କି ହୁଁଁ।
ହଁ
ପରେଶ ଭ ବା ହୁଁ।
ଆପଣ ଚାରି ଚକିଆ ଯାନ ଭଲେ ଯାଇଛନ୍ତି?
ଆଜ୍ଞା ଆଜ୍ଞା କାର ଶିଖିଛି। ଆଲାମ କାହାର?
ଆପଣଙ୍କ ବୟସ କେତେ?
ଜ ସ କଣ କରୁଚୁ? ଷୋହଳ। ମୁଁ କହିଲି ତାସ।
ଆପଣଙ୍କର ତ କିଛି ଗୃହପର୍ଟକ ପଶୁ ଯେମିତି ଗାଈ ଛେଳି ର ଇତ୍ୟାଦି ଥିବ?
ନାଇଁ ନାଇଁ ଡଗି ଅଛି।
କୁକୁର ଆପଣ ପାଳନ୍ତି?
ହୁଁ। ମାଆଉସିଙ୍କ ମାଆଉସି
ତ ସେ ବିଦେଶୀ କୁକୁର।
ହୁଁ ହୁଁ।
ଆ କେତେ ବର୍ଷ ଧରି ଆପଣ ରଖିଲି?
ଦୁଇ ବର୍ଷ। ି ପହଞ୍ଚ କେ
ତାର ଜାତି ପ ଜାତିଟା ଜାଣିପାରିବୁ କି?
ହୁଁ ପେପର୍ ହୁଁ। ଦେ ପନ୍ଦର ମେ ଘଳି ଆଣ ଚାହାକୁ ସେତାନ୍ତି ହାଲୋ।
ହାଲୋ ହଁ।
ପେଟବୁଲ୍ ପେଟବୁ
ତ ଆଉ କିଛି କୁହନ୍ତୁ ଆପଣଙ୍କର ଡଗି ବିଷୟରେ?
କିଛି ନାଇଁ ସେ ଏବେ ପ୍ରାୟ ତାର ସବୁ ଦିନକୁ ଚିକେନ୍ ଫିକେନ୍ ଖାଏ। ହାଲୋ।
ହାଲୋ।
ଆପଣ କଣ ପାଳନ୍ତି?
ମୁଁ ତ କିଛି ରଖେନି ଏମିତି ମୁ ଚଢେଇ ରଖେ ଯେମିତି କି ଶୁଆ।
ଶୁଆ। ହଁ କୁହନ୍ତୁ?
ଯେ ମୁଁ ଯେମିତି ଚଢେଇ ରଖେ ଏମିତି ପଶୁ କିଛି ମୁଁ ରଖିନି ଚଢେଇ ରଖେ ଯେମିତି ଶୁଆ।
ହୁଁ।
ହୁଏ।
ହୁଁ।
ତାକୁ ଅନେକ ଦିନ ହେଲା ରଖିଲାଣି।
ଆପଣଙ୍କ ଶୁଆ କଥା କହୁଛି?
କଥା ନାହିଁ ଏମିତି ଜଷ୍ଟ ମିଟୁ।
ଆଜ୍ଞା ଆଜ୍ଞା। ଛୁଆ ଟା
ହୁଁ।
ହଁ ହଁ।
ଭଲ ତାହେଲେ।
କୁହ ହୁଁ। ଆଜ୍ଞା ଆଜ୍ଞା। ଆଜ୍ଞା। ଆଜ୍ଞା।
ତ ଆପଣ ସେଥିପାଇଁ ଅନ୍ୟ କୌଣସି ଜାତି ପ୍ରଜାତିର ରଖିଲେନି ଆକୁ ରଖିଲେ।
ଆଜ୍ଞା।
ଓ ଆଉ ଆପଣଙ୍କର?
ଆଉ କୁହ? ଚିକେନ ଚିକେନ ପସନ୍ଦ ମଟନ ପସନ୍ଦ।
ସବୁ ଆମିଷ ଜିନିଷ ପ୍ରସନ୍ଦ ମାଂସ ଯେମିତିକି
ନା ନା ମାଛ ପସନ୍ଦ ନୁହେଁ। ଆଜ୍ଞା ଆଜ୍ଞା।
କୋଉ ଖେଳକୁ ଆପଣ ବେଶୀ ପସନ୍ଦ କରନ୍ତି?
ପ୍ରିଫେୟାର କ୍ରିକେଟ।
କେବଳ କ୍ରିକେଟ।
ହଁ କ୍ରିକେଟ ଫ୍ରିଫାୟାର।
ଆଉ କିଛି।
ନା ଆଉ କିଛି ଭଲ ଲାଗେନି। ଆଜ୍ଞା କୁହନ୍ତୁ?
ତ ଆଉ କିଛି କୁହନ୍ତୁ ଆପଣ?
ଆପଣ ଭଏସ ଆସୁନି।
ଆପଣଙ୍କର ତ ବର୍ଷା ଦିନେ ବହୁତ ମଶା ଲାଗୁଥିବ।
ନାଇଁ ଘରେ ଅଛି ବର୍ଷ ମଶା କାଇଁ ଲାଗିବ।
ବର୍ଷା ବି ଏବେ ଆପଣଙ୍କ ଆଡେ ହଉଥିବ ଏବେ ବର୍ଷା ଦିନ ଯେହେତୁ ଲାଗୁ ହେଲାଣି।
ନା ହେଇନି ବର୍ଷା ଝିପ୍ ଝିପ୍ ହୋଉଛି।
ହଁ ଆମର ଆଡେ ତ ରାସ୍ ସେ ରୁ ହେଲେ ହଉଛି ଗଲା ଝିପ୍ ଝିପ୍ ମଜିରେ ଟିକେ ଛାଡୁଛି ତ ଏମିତି ରହିଛି।
ହଁ ଟାଇମ ହେଇଗଲାଣି। ରୁହନ୍ତୁ ଏବେ ଆପଣ ରହିପାରନ୍ତି।
ହ୍ୟାଲୋ।
ଟାଇମ ହଁ ହେଲାଣି ହଁ କୁହନ୍ତୁ?
ତ ଗୋଟେ କଥା ପଚାରିବାଥିଲା ଆପଣଙ୍କୁ ତ ଗୋଲାପ ଫୁଲ ଭଲ ଲାଗେ ତ ଆପଣ କାହାକୁ ଗୋଲାପ ଫୁଲ ଦେଇ